ହାଲୋ, ହଁ ସୁଆଗ ହଁ। ଆଉ କୁହନ୍ତୁ?
ଆପଣ ବାଡିରେ କଣ କଣ ଲଗେଇଛନ୍ତି?
ଆମର ତ ସଜନା ଗଛ ଅଛି। ଆଉ ଅମୃତଭଣ୍ଡା ଗଛ ପିଜୁଳି ଗଛ, ଶାଗ ଖଡା ଗଛ ସବୁ ଅଛି ଆଉ, ବାଇଗଣ
ଆପଣ ବାଡିରେ ଅଳ୍ପ ଅଳ୍ପ ଚାଷ କରନ୍ତି ନା ଅଧିକା ଅଧିକା?
ଅହଁ ନା ନା ଅଳ୍ପ ଅଳ୍ପ ହଉଛି ଘରେ ଖାଇବା ପାଇଁ ଆଉ।
ଆଛା ହଁ ସେୟା ଆମର ବି ସେମିତି ହୁଏ ଅଳ୍ପ ଅଳ ପ ଆମର ବି ବାଡ଼ିରେ ହୁଏ ସବୁ ଗଛ ଲାଗିଛି ବାଇଗଣ ଗଛ ଦଶ ପନ୍ଦର ଟା।
ପୋଇ ଗଛ ସବୁ ଲାଗିଛି।
ଆମ୍ ବାଇଗଣ ଅଛ ଦଶ ପନ୍ଦରଟା ହଁ। ପୋଇ ଗଛ ଆମର ବି ଲାଗିଛି ବାଇଗଣ ଗଛ ଲାଗିଛି ଆମର ଅଦା ଗଛ ଲାଗିଛିଅ ଦା ସାରୁ ଆଉ କଣ କହିଲେ? ସେ ଆମ୍ବକସିଆ ଅଦା ଆଉ ଲାଗିଛି ଲଙ୍କ ଗଛ ଅ ଝୁଡ଼ଙ୍ଗ ଗଛ ଅ ଗୁଆଁର ଗଛ। ଆଉ ଲାଗିଛି ନାଲି ଖଡା ଶାଗ ଗଛ ଆଖୁ ଗ
ହଁ।
ଗଛ ଦଷ ଅଛି ଆଉ ଫୁଲ ଗଛରେ ଲାଗିଛି କଣ କହିଲେ ହଁ ଖାଇବା ଭେଣ୍ଡି ଲାଗିଛି ମୁଁ ଘରେ ଫୁଲ ଗଛ ଲାଗିଛି ଗେଣ୍ଡୁ ଫୁଲ ଏବେ ଲାଗିଛି। ସଦା ବସନ୍ତ ଲାଗିଛି। ଆଉ ଏମତି ପାଞ୍ଚ ଛଅ ପ୍ରକାରର ଫୁଲ ଗଛ ଲାଗିଛି। କାଗେଜି ଫୁଲ ଲାଗିଛି ମତେ ହଁ ଏଇଗୁଡ଼ ଲଗେଇବା ପାଇଁ ମତେ ଭାରି ଭଲ ଲାଗେ।
ଗଛ ଲଗେଇବା ପାଇଁ ହଁ ଆଉ ହୁଁ ହୁଁ ଆମର ବି ଠାକୁର ପୂଜା ପାଇଁ ସବୁ ଫୁଲ ଗଛ ବାଡ଼ିରେ ଅଛି ସବୁ ଫୁଲ ବି ଫୁଟୁଛି।
ଛ
ଆଉ
ଆ ଆଉ ହଁ ଆମ ବଡ଼ିରେ ବି ସେଇଆ।
ହଁ।
ଆସିକି ସମସ୍ତେ ନେଇଯାଆନ୍ତି ଫୁଲ ଅଛି ଫୁଲ ଛିଡେଇକି।
ଚାଷ ଆଉ ଚାଷ କାମ କରନ୍ତି ନା ଚାଷ ଅଛି ନା ଚାଷ
ହଁ ଚାଷ କରନ୍ତି ଲୋକ କରନ୍ତି ଚାଷ ତ ଏତେ ଆଉ କରାହଉନି। କିନ୍ତୁ ଚାଷ ଧୀରେ ଧୀରେ କମିଗଲାଣି ଅଳ୍ପ ଚାଷ ହଉଛି ଆଉ ଘରେ
ହଁ ହଁ ହଁ। ଗାଈ ଅଛନ୍ତି ନା ଗାଈ ଅଛନ୍ତି ନା?
ଗାଈ ଥିଲେ ତିରିଶ ଟା ବଟ୍ ଆଉ ସେ ସେଗୁଡ଼ାକୁ ଆମେ ଦେଇଦେଲୁ। ଆଉ ତ ଲୋକ ଗୋଟେ ହଉନାହାନ୍ତି ଚଳେଇବା ପାଇଁ ସେଗୁଡ଼ା
ହଁ ହଁ ହଁ ହଁ ଏବେ ଆଉ ନାହାନ୍ତି?
ଏବେ ନାହାନ୍ତି ସେଇ ଦି ଚାରି ମାସ ହେଇଗଲାଣି ଆଉ ନାହାନ୍ତି। ଦେଇଦେଲୁ ସବୁ ହଁ। ତିରିଶ ଟା ଥିଲେ ଆ ସେ ଜାଗା ଭାଙ୍ଗିକି ମୁଁ ଏବେ ଫୁଲ ଗଛ ସବୁ ଲଗେଇଛି ସେଥିରେ ଆଉ ଗୋଟେ ଫୁଲ ଗଛଟେ ଲଗେ ହଁ ଗୋଟେ ଫୁଲ ଗଛ ଲଗେଇଛି ତା ଫୁଲ ଟା ପୁରା ପେନ୍ଥା ପେନ୍ଥା ହେଇକି ଫୁଟିବ। ଗୋଲାପି କଲର ର ଆଉ ତା ପତ୍ର ଟା ଖାଇ ହବ ତା ବାସ୍ନା ଟା ହବ ରସୁଣ ଟାଇପ୍ ର ଗଛ ଟା ନା ରସୁଣିଆ। ପ୍ରବଳ ବାସ୍ନା ସେଥିରେ।
ହଁ ହଁ।
ଆଉ
ଆଉ ମାଆଙ୍କ ଦେହ ଭଲ ଅଛି?
ଲ ଅଛି ହୁଁ।
ହଁ ଶୋଇଥିବେ ଆଇ ମା ଖାଇକି ଆଉ।
ହୁଁ ହୁଁ।
ହୁଁ।
ଆଉ ଆପଣଙ୍କୁ କଣ ରୋଷେଇ କୋଉ ଜିନିଷ ଟା ବେଶୀ ଭଲ ଲାଗେ ଭଲ ଆସେ।
ଆସେ ବେଶୀ ଆମିଷ ରୋଷେଇ ଟା ଭଲ ହୁଏ।
ଓହୋ ମାଛ।
ଚିକେନ୍ ଟା।
ଆଚ୍ଛା କେମିତି ବନାନ୍ତି କୁକୁଡ଼ା ମାଂସ ଟା ଆପଣ।
ହ ବନାଏ କଷିକି ମା ମା କଷିକି ମସଲା ଟା କରାଏ ଆଉ।
ଓହୋ।
ନହେଲେ ବିରିୟାନୀ ନହେଲେ ହୁଏ ଖ ଖାଆନ୍ତି ଭଲ ହୁଏ।
ଓଃ ଆଚ୍ଛା ଆଚ୍ଛା ହଁ। ମତେ ବୁଲାବୁଲି କରିବା ପାଇଁ ବହୁତ ପସନ୍ଦ ବୁଲାବୁ
ହଁ ଏଇ ଘଟଗାଁ ଘଟଗାଁ ତାରିଣୀ ମନ୍ଦିର ଦେଖିଚନ୍ତି ନା।
ହଁ ଦେଖିଛି ଏଁ।
ହଁ।
ଆପଣ ଏଇ ଯୋଉ କଣ କହିଲେ ମତେ ଚିତ୍ର କରିବା ପାଇଁ ବହୁତ ଭଲ ଲାଗେ ଚିତ୍ର କରେ।
ହଁ।
ମାନେ ଦେ ଖିକି ଆପଣଙ୍କ ଧରି ନିଅନ୍ତୁ କାହାର ଗୋଟେ ଫଟୋ ହବ ବି ଫଟୋ ଚିତ୍ର ବି ହବ ମାନେ ଏଟା ଦେଖି ଖିକି ବି ବନେଇ ପାରିବି ପୁରା ଭଲସେ।
ହଉ ଭଲ କଳା ଶିଖିଚନ୍ତି ଆଉ।
ହଁ।
ହଁ।
ଆଉ। ଆପଣଙ୍କୁ କୋଉ ପରିବେଶରେ ରହିବା ପାଇଁ କେମିତିଆ ଜାଗାରେ ପସନ୍ଦ ସହର ନା ଗାଁ।
ନା ଗାଁ ରେ ଭଲ ଲାଗେ ବେଶୀ ଗାଁ ର ପରିବେଶ ବେଶୀ ଭଲ ଗାଁରେ ରହିବାକୁ ବେଶୀ ପସନ୍ଦ ଆମେ ବି ଗାଁରେ ରହୁଚୁ।
ଉହୁଁ ମୋତେ ବି ଗାଁ ପସନ୍ଦ ମୁଁ ବି ଗାଁରେ ରହୁଚି।
ହୁଁ। ଗାଁ ପରିବେଶ ସହରରେ ନାହିଁ।
ନାହିବା ସହରରେ ଏନି ଟାଇମ୍ ସବୁବେଳେ ଉଁ ହଉଚି କଣ କହିଲେ ଶବ୍ଦ ଚାରିଆଡେ।
ହଁ ଗାଡ଼ି ଘୋ ଘା ଗାଡ଼ି ମଟର
ହଁ।
ହଁ। ଆଉ ଗାଁରେ ଲୋକ ରହିବା ପାଇଁ ବେଶୀ ପସନ୍ଦ କରୁନାହାନ୍ତି ସହରକୁ ପଳଉଚନ୍ତି।
ହଉ ହଁ। ସେ ଯାଉଚନ୍ତି ରୋଜଗାର ପାଇଁ କିନ୍ତୁ ଯିଏ ଗାଁ ରେ ରୋଜଗାର ପନ୍ଥା ଦେଖିଦେଇଛି ସିଏ ଆଉ ତ ସହରକୁ ଯିବାକୁ ସେ କେବେ ପସନ୍ଦ କରିବନି। ସହରକୁ ଯିଏ ଯାଇଛି ବି ସେ ସବୁବେଳେ ଭାବୁଛି କେମିତି ଗାଁ କୁ ଯିବି କେବେ ଛ ଟି ହବ ଗାଁକୁ ଯିବି।
ହଁ ହଁ। ପଢ଼ିବା ପାଇଁ ବାହାରକୁ ଯାଉଛନ୍ତି ସବୁ ସହରକୁ।
ଆହ। ଆଉ ସେଇଟା ତ ବାହାରକୁ ସମସ୍ତେ ଯାଉଛନ୍ତି କେତେ କେତେ ବାଟ ଯାଉଚନ୍ତି ଲୋକ ରହିବା ପାଇଁ ପଢିବା ପାଇଁ ଘର ଛାଡିକି ପରିବାର ଛାଡିକି ଆଉ
ହଁ।
ଆପଣଙ୍କୁ ଆଚାର ତିଆରି କରି ଆସିଚି ଆଚାର।
ହଁ ଆସିଚି।
ଓହୋ
ଏ ବର୍ଷ ତ ଅଧିକ ଆମ୍ବ ହେଇଥିଲା ଆମ୍ବ ଆଚାର ବନେ
ଆମ୍ବ ଆଚର ବନେଇଛନ୍ତି ଆପଣ?
ହଁ ହଁ ଆମ୍ବ ସରା
କେମିତି ବନେଇଲେ ଆଚାର ଆପଣ କଣ କଣ କେମିତି କେମିତି ମତେ ଟିକେ କହିଲେ?
କରିକି ଧୋଇକି ତାପରେ ଚୋପା ତାର ରଖିକି ଚୋପା ରହେ ଚୋପାଟା ଛଡ଼ାଯାଏ ରଖିକି ତାକୁ ସଫା କରିକି ହଳଦୀ ଲୁଣ ସବୁ ଗୋଳେଇକି ତାକୁ ଦିଇ ଦିନି ରଖିଦେଲେ ତାପରେ ମସଲା ପ୍ରସ ସ୍ତୁତ କରିକି ତାକୁ ମିଠା ଗୁଡ଼ ଦିଆହୁଏ ଦିଆ ହେଇକି ସବୁ ଗୁଣ୍ଡ ମସଲା କରାଯାଏ ଜିରା ଗୋଲମରିଚ ଲଙ୍କା ସବୁ ଗଡିକି ଖରାରେ ଥୁଆଯାଏ। ସୋରିଷ ତେଲ ଗୋଳା ଯାଇକି ତାପରେ ତାକୁ କା ଚ ଜାର ରେ ପୂରେଇକି ରଖାଯାଏ ଆଉ ବହୁତ ଦିନ ରହେ।
ହଁ ହଁ ହୁଁ ହୁଁ ଆଉ ମୁଁ କହୁଛି ମୁଁ କେମିତି ଏଇ ବର୍ଷ ଗୋଟେ ଆଚାର ବନେଇଥିଲି
ହଁ କୁହ
ମୁଁ ପକେଇଥିଲି ସେଥିରେ ଶୁଖା ଆଉ ପଟି ଥିଲି କଞ୍ଚା ଲଙ୍କା ଶୁଖିଲା ଲଙ୍କା ରସୁଣ ଆମ୍ବ କୁ ଚଟି ଛୋଟ ଛୋଟ କାଟିକି ରେ ପଡିଥିଲା ତାକୁ ଫାଷ୍ଟ କଣ କଲି ଉ ଲେମ୍ବୁ ସେଥିରେ ପଡିଥିଲା ସେ ତାକୁ ହଳଦୀ ଆଉ ଇଏରେ ଗୋଳେଇକି ମାନେ କିଛି ବି ସେଥିରେ ପୁରା ଶୁଖା ସୁୁଖା ପାଣି ଫାଣି ନଥିବ ତାକୁ କଣ କଲି ଗୋଳେଇକି ତା ଭିତରେ ସୋରିଷ ତେଲକୁ ଗରମ କରି ଉ ଗରମ ହେଲା ପରେ ସୋରିଷ ତେଲକୁ ଥଣ୍ଡା କଲି ଥଣ୍ଡା ହେଲା ପରେ ତା ପରେ ସେଥିରେ ତେଲ ଢାଳିଲି ତେଲ ଢାଳିଲା ପରେ ସେ ଯୋଉ ମସଲା ରଖିଥିଲି ବାଟିଥିଲି
ହଁ
ଓ ମସଲା ଯୋଉ ବାଟିଥିଲି କଣ କଲା ସେଟା ଆମର ଲଙ୍କା ଗୁଣ୍ଡ ଆଉ ଅ ହଳଦୀ ଆଉ ମେଥି ଜୁଆଣି
ହଁ
ହେଙ୍ଗୁ ଏଗୁଡା ସବୁ ପକେଇଲି ପକେଇକି ଏଥିରେ ଖଜରା ବି ପକେଇଥିଲି।
ହଁ
ଉହୁ ହଉଛି ଗୋଟେ ଦିନ ଦି ଦିନ ତାକୁ ପୁରା ଖରାରେ ଶୁଖେଇଲି ଖରାରେ ଶୁଖେଇଲା ପରେ ତାପରେ ଗୁଡ ଦେଲି ଦି ଦିନ ପରେ। କିଛି ଯାଏଁ କାଚ ଜାରରେ କରିଥିଲି ଗୋଡ ଦେଲି ଗୋଡ ଦେଇ କି ତାକୁ ଖରା ରେ ଶୁଖେଇଲି ଖରା ରେ ଶୁଖେଇଲା ପରେ ସେ ହଉ ଚି ତାପରେ ଗୁଡ ଦେଲି ଗୁଡ ଦେଇକି ଦଶ ରୁ ପନ୍ଦର ଦିନ ଶୁଖେଇଲା ପରେ ପୁରା ରେଡି ହେଇଗଲା ମୋ ଖଟା।
ଭଲ ଶୁଆଦିଆ ହେଇଥିବ।
ହଁ
ହଁ ଭଲ ଆଚାର ତିଆରି କରୁଚ ଆଉ। ସବୁ ଶିଖିଚ। ନିଜେ ସବୁ ଶିଖିବ ଇଚ୍ଛା ଅଛି ସବୁ ଶିଖିବାରେ ହଁ
ହଉ ମୁଁ ବନେଇଥିଲି ଗୋଟେ ଜାରେ ସେ ତିନି କେଜି ବଡ ଜାରଟା ତିନି କେଜି ପରିକା ହବ। ଏଥିରୁ ଗୋଟେ କେଜି ଆଁ ହଉଛି ଜଣଙ୍କୁ ଦେଲି ସେ ଖାଇଲା ପରେ ସେ ଖାଇ ସାରିଲାଣି ସବୁ ତକ ସାରି ସାରିଲାଣି।
ହଁ ଭଲ ସୁୁଆଦିଆ ହେଇଥିଲା ଆଉ ଖାଇଥିବେ।
ହଁ ହଁ ହଁ।
ହଁ ହ ଆଉ ଆମ୍ବ ଖାଇବା ପାଇଁ ଭଲ ପାଆନ୍ତି ନା?
କଣ କହିଲେ ଆମ୍ବ।
ଆମ୍ବ ଖାଇ ହଁ ଆମ୍ବ ଖାଇବାକୁ ଭଲ ଲାଗେନା?
ହଁ ହଁ ଆମ୍ବ ଖାଇବା ପାଇଁ କଞ୍ଚା ନା ପାଚିଲା କଥା କହୁଛନ୍ତି?
ପାଚିଲା ପାଚିଲା।
ହଁ ପାଚିଲା ଖାଇବା ପାଇଁ ବହୁତ ପସନ୍ଦ।
ହଁ ମୋର ବି ପସନ୍ଦ।
ହଁ ଆମ୍ବ ତ ବହୁତ ପସନ୍ଦ ଦି ତିନିଟା ଗଛ ଲଗେଇଛି ବାଡିରେ। ଭଲ ଭଲ ଆମ୍ବ ଗଛ ଲଗେଇଛି ଏଇ ବର୍ଷ ଲଗେଇଛି ଛୋଟ ଛୋଟ ହେଇଛି ଗୋଟେ ଆମରପଲୀ ଗୋଟେ ଦଶହରୀ ଆଉ ଗୋଟେ ହଉଛି ସେ ବାହାର ଦେଶର ଗୋଟେ ଆମ୍ବଟେ ଆଉ ଭଲଟେ ଆଉ ନାଲି ରଙ୍ଗର ହବ।
ହଁ ଏବେ ଲଗେଇଲେ ଦଶ ବର୍ଷ ପରେ ଫଳିବ ଆଉ
ନା ନା ନା ମୁଁ ମୁଁ ଯୋଉ ଗଛ ଲଗେଇଛି ସିଏ ନେଇ ନେ ଆସନ୍ତା ବର୍ଷ ଫଳିବ। ମାନେ ଟୋଟାଲ ଦି ବର୍ଷରେ ଫଳିବ ଏଇ ବର୍ଷ ଗୋଟେ ଆର ବର୍ଷ ଗୋ ଟେ ତାହେଲେ ଦି ବର୍ଷରେ ଫଳିବ।
ଆଉ ତାହେଲେ ଦି ବର୍ଷ ପରେ ପୁଣି ନିଜ ହାତ ଲଗା ଗଛ ଆମ୍ବ ଖାଇବ ଆଉ
ହଁ ହଁ ଆଉ ସେଇ ଯୁଗ ଗଲାଣି ଯୋଉ ଯୁଗରେ ଟାଙ୍କୁଆ ଲଗେଇଲା ପରେ ଦଶ ବର୍ଷ ପରେ ଆମ୍ବ ଫଳୁଥିଲା।
ହଁ ଆଗେ ଆଗେ ଜେଜେ ବାପା ମାନେ ରୁଆ ଲଗଉଥିଲେ ତାଙ୍କ ନାତି ନାତୁଣୀ ଆମ୍ବ ଖାଇବେ ବୋଲି। ଏବେ ସେ ଲଗେଇବା ବର୍ଷା ଦିବର୍ଷରେ ସବୁ ଚାରା ଆସୁଚି ଫଳି ଯାଉଛି ଆଉ ଜେଜେବାପା ଗଛ ଲଗ ଲଗାନାହିଁ।
ଜେଜେ ବାପ ବାପାଙ୍କ ଅମଳ ଗଲା ଏବେ ସବୁ ନିଜେ ଗଛ ଲଗେଇବି ନିଜେ ଖାଇବେ। ହଁ ଆଉ ପୁଣି ତାଙ୍କ ପୁଅ ଜନ୍ମ ହେଲେ ସିଏ ପୁଣି ଗଛ ଲଗେଇବ ସିଏ ଖାଇବ।
ଯିଏ ଲଗେଇବେ ସିଏ ତାଙ୍କରି ଇଏରେ ଖାଇବେ ଆଉ ଅପେକ୍ଷା କରିବାକୁ ପଡିବନି।
ଅପେକ୍ଷା କରିବାକୁ ପଡୁନି ଏବେ ତ ଗଛ ଆସୁଛି ସେ ଗଛରେ ଫଳିକି ଆସିଥିବ ଆଉ
ହଁ ହଁ ଖାଲି ଲଗେଇବ ମାଟି ଖୋଳିବ ଲଗେଇବ ଫଳ ହବ।
ଖାଲି ଲଗେଇବ ହବ।
ହଁ।
ଆଉ ହ ସେମିତି ବା ଗଛ ତିନିଟା ଆଣିଛି ବୋଳ ହେଇଥିଲା ତାକୁ ଫାଷ୍ଟ ଛିଡେଇଥ ସେ ବଳ ମାନେ ଭଲ ରହିବ।
ହଁ। ହ ଗଛ ଲଗେଇବ। ମତେ ନା ମତେ ଟିକେ ଘର ଖାଇବା ଭଲ ଲାଗେ।
ହୁଁ।
ହଁ ଦେହ ତ ଏବେ ଆଉ ଭଲ ହଉନି ଘର ଖାଇବା ଭଲ ସବୁଠୁ।
ଆଚ୍ଛା। ହଁ ସେଇଆ କେତେ ସମସ୍ୟା ଯାହା ହଁ କେତେ ସମସ୍ୟା ବାହାରିଲାଣି ଏବେ ତ ଘର ଖାଇବା ଖାଇବା କଥା ଆଉ। ଘର ଖାଇବା ହିଁ ସବୁଠୁ ଭଲ ଖାଇବା ଘର ର ସେଇ ଭାତ ଡାଲି ଭାରି ଭଲ।
ହଁ। ହଁ
ଆଉ।